ହ୍ୟାଲୋ। ହାଲୋ। ହଁ ଭାଇ।
ହଁ ହଁ ଭାଇ ନମସ୍କାର।
ନମସ୍କାର ଆଉ କଣ କରୁଚନ୍ତି ଏବେ?
ଏ କିଛି ନାଇଁ ଭାଇ ଘରେ ଆଗେ ଅଛି ଆଉ।
ହୁଁ ଖାଇଲେଣି ଲଞ୍ଚ ଆଉ କଣ ମଧ୍ୟାହ୍ନ ଭୋଜନ ଖାଇଲେଇଁ କି?
ହଁ ମଧ୍ୟାହ୍ନ ଭୋଜନ ସରିଲାଣି ଆଉ ତମର?
ହଁ ମୋର ବି ସରଲାଣି।
ଆଚ୍ଛା ଭଲ କଥା।
ଆଁ କଣ ଆଜି ମଧ୍ୟାହ୍ନ ଆ ହଁ ଏବେ ଜଷ୍ଟ ଏଟା ଟିକେ ଖାଇକି ଖାଇସାରଲି ଟିକେ ରେଷ୍ଟ ନୋଉଚି। ଆଉ ଆପଣ କଣ କରୁଚନ୍ତି?
ହଁ ମୁଁ ହେଲେ ତ ଖାଇକି ଶୋଇଥିଲି ଟିକେ ଶୋଇକି ଏବେ ଉଠିଚି ଆଉ।
ହୁଁ ଆଉ କଣ ଆଜି କିଛି କାମ ନାହିଁ କି ଆପଣଙ୍କର?
ନାଇଁ ମୁଁ ପ୍ରାୟତଃ ଟିକେ ଘରେ ରହୁଚି ଆଜି।
ହୁଁ।
ଆଜି କୁଆଡେ ଯାଇନି ଆଉ।
ହୁଁ।
ସନ୍ଧ୍ୟା ହେଲେ ଭାବୁଚି ଏ ସାଙ୍ଗସାଥି ମେଳରେ ଟିକେ କ୍ରିକେଟ ଖେଳ ଖେଳିଯିବି ବୋଲି।
ହଁ ଖେଳକୁଦ ବି ତ କରିବା ନିହାତି ଦରକାର।
ହଁ ଏଇଟା ତ ଆମର ନିତିଦିନିଆ କାମ ହେଇଯାଇଚି ଏବେ ଆଉ।
ହଁ ହଁ ଗାଁରେ ରହିଲେ ଟିକେ ଖେଲା ବୁଲା ଟିକେ ହୁଏ ଭଲ। କାହିଁକି ସାଙ୍ଗସାଥି ସମସ୍ତେ ଭେଟ ହେବେ ଆଉ ଗାଁରେ ଖେଳ ହୋଉଥାଏ ଟିକିଏ ଖେଳିବା ପାଇଁ ବି ମଜା ଲାଗେ କାହିଁକି ପାଖରେ ଟାଇମ୍ ଟିକେ ଥାଏନା ଯେମତି ହେଲେ ବି ତାମାନେ ଅଲଗା କାମ ଯାହାବ ବି ଥିବ ସାରି ଦେଇକି କେମିତି ଟିକେ ଉପର ବେଳି ଟିକେ ଟାଇମ ବାହାର କରିକି ଖେଳା ବୁଲା କରିବା କଥା।
ହଁ ମାନେ ସେଇ ଟାଇମରେ ଆଉ କିଛି ଆମର ମନ ଯ ଗଲା କିଛି ଆସିନି ସାଙ୍ଗ ସାଥି ମେଳରେ ଥିଲେ ଏସ ସବୁ କଣ କି ଅସୁବିଧା ଦୂରେଇ ଯାଇଥାଏ।
ତାପରେ କ୍ରିକେଟ ଖେଳ ଆପଣଙ୍କର କଣ ପଡ଼ିଆ ଅଛି ଗାଁରେ। ଏ ନା ଗାଁ ପଡିଆ ନା କଣ?
ହଁ ଗାଁ ପାଖରେ ନାଇଁ ଟିକେ ଖାଲି ଦୂର ହବ ବେଶୀ ବି ନାଇ ଅଳ୍ପ ଟିକେ ଦୂର ହବ ସେଠୁ କୁ ଯାଉଚୁ ଖେଳିବା ପାଇଁ ପଡିଆ ଅଛି ବଡ ପଡିଆ ଅଛି ସେଠି ଆମର କ୍ରିକେଟ ଖେଳ ହୁଏ ଆଉ ଫୁଟବଲ ଖେଳ ମଧ୍ୟ ହୁଏ।
ହୁଁ।
ମାନେ ଋତୁ ପରିବର୍ତ୍ତନ ଯେମତି ହୋଉନି କି ଏବେ ଆ ଯେମତି କି ଖରା ଦିନରେ ଖରା ଦିନରେ ରେ ଆଉ ଖେଳି ହବନି ନା ଫୁଟବଲ୍ ତ ସେ ସମୟରେ ଆମେ କ୍ରିକେଟ୍ ପ୍ରାୟେତ ଖେଳିଥାଉ। ଆଉ କଣ କି ଶୀ ତ ଦିନରେ ଦେହ ଗରମ କରିବା ପାଇଁ କଣ ଅଧିକ ଧାଇଁବାକୁ ପଡେ ତ ସେ ସମୟରେ ଆମେ ଫୁଟବଲ ଖେଳିଥାଉ।
ହଁଅ। ନାଇଁ ହେଲେ ବି କ୍ରିକେଟ ବିଷୟରେ କ୍ରିକେଟ ଆପଣଙ୍କର ଟିମ୍ କଣ କ୍ରିକେଟ୍ ତାମାନେ କେମିତି କଣ ଗଠନ କରନ୍ତି ଟିମ୍ ତା ବିଷୟରେ ଟିକେ କୁହନ୍ତୁ।
ଆମର ତ ପ୍ରାୟ ବଡ ଟିମ୍ ନାହିଁ ସେମତି କହିବାକୁ ତ କହି ହେଲେ ଆମେ ପ୍ରାୟତଃ ଯଦି ପିଲା ଅଧିକ ହୁଅନ୍ତି ତ ଦିଟା ଟିମ୍ ହେଇକି ଖେଳୁ। ତ ଗୋଟେ ଟିମ ଏଗାର ଜଣ ଆଉ ଗୋଟେ ଟିମେ ଏଗାର ଜଣ ହେଇକି ଖେଳିଥାଉ। ଆଉ ଯଦି ପିଲା ସଂଖ୍ୟାର ଯଦି ଟିକେ କମ ପଡେ ତ ଆମେ ଖାଲି କଣ କି ଶିଖିବା ପାଇଁ ମେ ବ୍ୟାଟିଂ ଶିଖିବା ବୋଲି ଶିଖିବା ପାଇଁ ଆମେ ଗୋଟେ ଟିମ୍ ହେଇକି ମିଶିକି ଖେଳୁ ମାନେ ଭାଗ ଭାଗ କରିକି ଜେ ନାଇଁ
ହଁ ଏଇଟା ଏଇଟା ତ ଗଲା ତ ନାଇଁ ଏଇଟା ତ ଗଲା ଆମ ହିସାବରେ କିନ୍ତୁ କ୍ରିକେଟ ଯେହେତୁ ତ ଖେଳୁଚନ୍ତି କ୍ରି କେଟ ର ତାର ଗୋଟେ ନୀତି ନିୟମ ଥିବ ନା ଯୋଉଟା କି ତା ମାନେ ଜାତୀୟ ସ୍ତରରେ ଖେଳ ହଉଚି। ସେ ବିଷୟରେ ମୁଁ କହୁଚି ଆମେ ଆମର ଏଇଟା ତୋଳ କଥା ସେ ବିଷୟରେ କଣ ଜାଣିଚନ୍ତି ଟିକେ କୁହନ୍ତୁ ଟିକେ କ୍ରିକେଟ୍ ବିଷୟରେ? କେମିତି କଣ ଟିମ ଗଠନ କରନ୍ତି କିଏ କଣ ରହନ୍ତି ଟିମ ରେ? ଯଉଁ ପିଲାମାନେ ରୁହନ୍ତି
ଆଜ୍ଞା ସେମିତି ହେଲେ ତ ପ୍ରାୟ ଆମର ଦେଖିବାକୁ ଗଲେ ଗୋଟେ ଟିମରେ ଏଗାର ଜଣ ରୁହନ୍ତି। କିନ୍ତୁ ସେମିତି ଦେଖିବାକୁ ଗଲେ ଆମର ପ୍ରାୟତଃ ବାର ଜଣ ରଖାଯାଏ କାହିଁକି ନା ଯଦି କିଛି କାର ଆଘାତ ହେଲା କି କଣ ହେଲା ତ ସେ ଆଉ ଜଣଙ୍କୁ ଆମେ ପଠେଇ ପାରିବା। ସେ ସେ ସମୟରେ ସେ ପରିସ୍ଥିତିରେ ଯଦି ଜଣେ କିଛି ଆଘାତ ଦେଲା କହିଲେ ସେ ହଁ ମାନେ ଖେଳକୁଦ ବୋଇଲେ। କହିହୋଉନି ସବୁ ସମୟରେ ପରିସ୍ଥିତି ଭଲଥିବ କି। ତ ସେ ସମୟରେ ଆମେ ଆଉ ଜଣଙ୍କୁ ପ ଠେଇ ପାରିବା ତ ସେ ସେଥିପାଇଁ ଜଣକୁ ଗଣିକି ଅଧିକା ରଖାଯାଇଥାଏ। ତ ଗୋଟେ ଟିମ୍ ରେ ବାର ଜଣ ଆଉ ଗୋଟେ ଟିମ୍ ରେ ବାର ଜଣ ହେଇଥାନ୍ତି। ଆଉ ସେ ଥି ମଧ୍ୟରୁ ଜଣେ ଟିମ୍ ର ମୁଖ୍ୟ ଥାଆନ୍ତି।
ହୁଁ।
ଆଉ ଟିମକୁ ଆମେ ଏମିତି ଭାବରେ ଆରେଞ୍ଜ କରିବା ଯେମତି କି ସେଥିରେ ଜଣେ ବଲର ଥିବ। ଆଉ ଜଣେ ଦି ଜଣ ଦି ଜଣ ନାଇଁ ତିନି ଜଣ ପ୍ରାଖ୍ ପାଖାପାଖି ବ୍ୟାଟସମ୍ୟାନ୍ ଥିବେ।
ହୁଁ।
ଆଉ କଣ କି ଅଲରାଉଣ୍ଡର ବି ଥିବେ। ଯେମିତି କି ସମସ୍ତ ପ୍ରକାର ଖେ ଖେଳିବା ତ ଯିଏ ବୋଲିଙ୍ଗ ବି କରିପାରୁଥିବ ଆଉ ବ୍ୟାଟିଙ୍ଗ ଦୁଇଟା ଯାକ କରିପାରୁଥିବ ତ ଆମେ ସେମିତି ତାପରେ କଣକି ଖେଳାଳି ଚୟନ କରିଥାଉ। ଆଉ ଦିଟା ଟିମ୍ ହେଲା ପରେ ସେଥିରେ ଜଣେ ରେ ଥାନ୍ତି ଯିଏକି ଆମର କୋଉଟା ଛକା ଗଲା କି ଚାରି ଗଲା ସେସବୁର ସୂଚନା ଦେଇଥାନ୍ତି ରେଫରି। ଆମର ଆଉ ପଡିଆ ସେଇଟା ଆମର କଣ କି ସେମିତି କିଛି ନିର୍ଦ୍ଦିଷ୍ଟ ସୀମା ନାହିଁ। ସେଇଟା ଆମର କଣ କି ସାମର୍ଥ୍ୟ ଦେଖିକି ଆମେ ଚଅନା କଣ କି ବଡ଼
ହଁ ତାମାନେ ପଡିଆର ଆକାର ପଡିଆର ଆକାର ତମାନେ ଜାଗାକୁ ଦେଖିକି କୋଉଠି ସ ତୁରୀ ଆଁ ଥିବ ତାର ତା ମାନେ ସତୁରୀ ସେନ୍ଟିମିଟର। ଥିବ କୋଉଠି ଷାଠିଏ ଥିବ। ସେଇଟା ତ ଆଉ ତାମାନେ କହିହବ ନାହିଁ କେତେ ଜାଗା ତାମାନେ ଆପଣଙ୍କର ପଡିଆ ଟା କେ ତେ ସ୍ପେସ୍ ଅଛି ଯଦି ବଡ଼ ସ୍ପେସ୍ ଥିବ ତାହାକୁ ନେଇକି ଗୋଟେ ତା ମାନେ ବଡ଼ ପଡିଆ ଟା ତିଆରି କରାଯାଇ ପାରିବ ଖେଳ ପଡିଆ। ଆଉ ଯଦି ଛୋଟ ଜାଗା ଥିବା ବଲେ ତ ଆମେ ତାହାକୁ ବଡ କରିପାରିବାନି ତଥାପି ଆଉ କଣ। ହୁଁ ଦର୍ଶକ କଣ ଦେଖିବାକୁ ଯାଆନ୍ତି ଆପଣ ଖେଳୁଥିବା ସମୟରେ?
ହଁ ଆମର ଖେଳ ପ୍ରାୟତଃ କଣ କି ଏ ଯୋଉ ଫୁଟବଲ ହଉଥିବ କହିଲେ ପ୍ରାୟ ଦର୍ଶକ ଆସିଥାନ୍ତି ଆଉ
କ୍ରିକେଟରେ କେହି ଆସନ୍ତିନି?
ହଁ କ୍ରିକେଟରେ ଆସନ୍ତିନି ନାଇଁ ଆସନ୍ତି ହେଲେ ଫୁଟବଲ୍ ଟୁ କମ୍ ଟିଏ ଆସନ୍ତି କିନ୍ ତୁ ଆମର ଏପଟେ କଣ କି ଫୁଟବଲର ପ୍ରେମୀ ଟିକେ ଅଧିକା ତ ସେଥିପାଇଁ ଫୁଟବଲ୍ ହେଲା କହିଲେ ଆମର କଣ କି ସ ସମସ୍ତେ ଗାଁ ଭାଇ ମାନେ ଯାଇଥାନ୍ତି। ଦେ ଦେଖିବା ପାଇଁ। ହାଲୋ ହାଲୋ ହ୍ୟାଲୋ